କଣ କରୁଥୁଲୁ? ହ୍ୟାଲୋ ହ୍ୟାଲୋ।
ହଁ ଦିଦି କୁହ।
କଣ କରୁଥୁଲୁ?
ନାଇଁ ଏଇଠି ଗୋଟେ ଭୋଜିକି ଯାଇଥେଲୁ। ଆସିକି ଏଇ ଗଡ଼ପଡ ଟିକେ ହଉଥଲୁ ଆଉ।
ଓହୋ। କଣ ଖାଇଲୁ? ମୁଁ ଏଇ ତ ଗରମ ଲାଗୁଚି ଗଡପଡ ହଉଚି ଆଉ। ଭୋଜିରେ କଣ ଖାଇଲୁ?
ହୁଁ ହୁଁ। ଆଉ ଝିଅ?
ଝିଅ ଏଟା ଶୋଇଥିଲା ଉଠିକି ଏପଟ ସେପଟ ହଉଚି। ବାଥରୁମ୍ ଯାଇଚି। କହିଲି ଭୋଜିରେ କଣ ଖାଇଲୁ?
ହଁ ବିରିୟାନୀ, କଚୁମ୍ବର ଆଉ ପୋଟଳ ତରକାରୀ ଛତୁ, ଆଇସ୍କ୍ରିମ୍, ଗୁପଚୁପ୍।
ଉ ହୁଁ। ଓହୋ। ତମଆଡେ ବର୍ଷା ହଉଥିଲା କିରେ?
ହଁ ହଁ ନାଦିକି ବର୍ଷା ହଉଥିଲା।
ହୁଁ।
ତମର ସିଆଡେ ହେଇନାଇ।
ନା ଆମର ପୁରା ଶୁଖିଲା ଦେଢ ବର୍ଷ ନାହିଁ।
ଆଉ ସକାଳେ ଏ କଣ ଖାଇଥିଲ?
ସକାଳେ ଖାଇଥିଲି ପନେରି ତରକାରି। ଯାଇଥିଲି ପା ଯାଇଥିଲି ଘରକୁ ଆଇ ଚାଲି ଗଲେ ଯେ ଏଗାର ତ ତମ କର୍ମ ଉପରେ ଦଶ ଏଗାର ସେଠି ଭୋଜି, ଭୁଜା ହେଇଥିଲା ଥିଲା ସକାଳୁ ଖାଇକି ଆସିଥିଲି ଆଉ।
ଅ, ହଁ।
ଥିଲା ପନିର ତରକାରି ପନିର୍ ଇ ତରକାରୀ ପୋଟଳ କୁରୁମା, ମିକ୍ସ ତରକାରୀ, ଦହବରା ଆଉ ଖିରି, ଖଟା। ରାଇସ୍ ହେଇଥିଲା ଝୁଅ ନାହିଁ ବୋଲି ସକାଳେ ଖାଲି ରୁଟି ଆଉ ପନିର ତରକାରୀ
ହାଲୋ
ହଁ, ଅ। ସୁବୁନି
ହଁ, ଶୁଭିଲା ଫ୍ୟାନ୍ ଆଗରେ ଅଛ କି ଫଡ ଫଡ ଶୁଭୁଛି।
ହୁଁ, ଆଉ ଫ୍ୟାନ୍ ଟ ଚାଲେଇଥିଲି ପା ଗରମ ଲାଗୁଛି। ଓହୋ ଫ୍ୟାନ୍ ଟା ବନ୍ଦ୍ କରିଦଉଛି। ହିଁ, ଆଉ କଣ କହ? ଶୋଇଛୁ କି? ହାଲୋ ହାଲୋ ହାଲୋ ହାଲୋ ହାଲୋ
ଆରେ କଣ ତମ କଥା ମଝିରେ ମଝିରେ ଶୁଭୁନି କୁଆଡେ?
ହଁ, ହଁ, ବୋଧେ ନେଟୱର୍କ ବୋଧେ ପଳଉଛି ଆଉ ଶୁଭୁନି ତୋ - ତୋ କଥା ବି ଶୁଭୁନଥିଲା ହୁଁ, ସକାଳେ କଣ କରିଥିଲୁ ରୋଷେଇ? ହଁ, କାଲିକି ଯିବି ପରା କାଲି ଯାଇ ଝିଅ ସ୍କୁଲ ଖୋଲିବ ନା ପଳେଇବି କାଲିକି ଆଉ।
ହୁଁ, ହୁଁ।
ଏବେ ତ ସକାଳୁଆ ଯୋଉ ଖରା ହଉଥିଲା ଖରା ପାଇଁ ସକାଳେ ଘୋଷଣା କରିଥିଲେ ମର୍ଣିଂ ସ୍କୁଲ ପାଇଁ ସକାଳୁଆ ସ୍କୁଲ୍। ସକାଳ ସ୍କୁଲ୍ ଚାଲିଥିଲା ଏବେ ଏଇ ଅ ଶନିବାରଠୁ ଦଶଟା କୋଡିଏ ହେଇଯାଇଛି। ସକାଳୁ ସ୍କୁଲ୍ ହଁ, ହଁ ପଚିଶ ତାରିଖରୁ। ଦଶଟା କୋଡିଏରେ ଯିବ ଆସିବ ଚାର୍ ଆଠଟା କୋଡିଏ କଲିଠୁ ଷ୍ଟାର୍ଟ ହେଇଯିବ ଆରମ୍ଭ ହେଇଯିବ ଆଉ। ତାପରେ ସଆଡୁ ହଁ ସ୍କୁଲ ରୁ ଆସିଲା ପରେ କଣ ଖାଇକି ସେଠୁ ପୁଣି ଟିଉସନ ପୁଣି ଟିଉସନ ରୁ ଆସିବ ଆସିଲା ପରେ ହଉ ଜଦି ତାର କଣ ଥିବ ସ୍କୁଲ ପାଠ। କରିକି ସେଠୁ ଖାଇ ପିକି ଶୋଇବ ଆଉ, ଏ କାଲିଠୁ ଏଇ ରୁଟିନ ଚାଲିବ ଆଉ। ତୁ ସକାଳେ କଣ ରୋଷେଇ କରିଥିଲୁ
ମୁଁ କରିଥେଲି ରୁଟି କରିଥେଲି ଭଜା କରିଥେଲି ଆଉ ନିମ୍ବ କଢ଼ ଟିକଏ ଭାଜିଥିଲି
ଓଃ
ଆଉ ଶାଗ ଖରଡ଼ା କରଥିଲି
ଆଃ ବଢିଆ ବଢିଆ ଆଇଟମ କରିଥିଲ
କରଥିଲି ଆଉ ସେ ନନା ଜଣେ ଆସିଥିଲେ ତ ତାଙ୍କରି ପାଇଁ କରଥିଲି ଆଉ
ଉଁହୁଁ ଶାଗ ଖରଡ଼ା କଣ ସଜନା ଶାଗ ଖରଡା
କନ୍ କହିଲ ଦିଦି
କହିଲି ସଜନା ଶାଗରେ ଶାଗ ଖରଡା କରିଥିଲୁ
ହ ହଁ ସଜନା ଶାଗ ଏଇ କାଲି ଖରା ବେଳେ କୋଉଠୁ ଆଣିଥିଲେ ତ ମୁଁ କହିଲି ଆଉ ଖରାବେଳେ କଣ କରିବି
ଓହୋ ସଜନା ଶାଗରେ ବହୁତ୍ ଭିଟାମିନରେ ଉଁ ସଜନା ସାଗରେ ବହୁତ ଭିଟାମିନ ସଜନା ଶାଗ ଖାଇଲେ କେବେ ବ୍ଲଡ଼ ପ୍ରେସର ମାନେ ବ୍ଲଡ଼ ପ୍ରେସର କେବେ ବଢ଼ିବନି ଆଉ ହୁଁ ଛୁଇଁ ବି ଛୁଇଁଟା ତ ବହୁତ ହେଲ୍ଦି
ସେରା ସବୁ ଅର୍ଗାନିକ ନା ସାର ଫାର କିଛି ନଥାଏ
ହୁଁ କୌଣସି ପୃଷ୍ଟିସାର ସେଥିରେ ପଡି ପାରିବନି ଗଛ ଉପୁରୁକୁ ରହିଲା ଡାଳ ପତ୍ର ଆଣିଲ ଖାଇଲ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ କରିବ ଆଉ ଉ ଆଉ କଣ ଆମର ହେୟାର ପାଇଁ ବି ବହୁତ ଭଲ ସଜନା ଶାଗଟା ଭିଟାମନ ତ ଭଣ୍ଡାରସ କହିବବଲେ ସବୁ ଭିଟାମିନ ସେଇଥିରେ ଆଉ ତମେ ଯଦି ସାଇ ତମେ ସେଠି ଚାରି ଗ୍ଲାସ୍ କ୍ଷୀର ଯେତିକି କ୍ୟାଲସିୟମ ସଜନା ଶାଗର ଗୋଟେ ବନ୍ସ ସେତିକି ଭିଟାମନ ହେତିକି କ୍ୟାଲସିୟମ
ହଁ ଯେ ଆ ସେଗୁରା କୋଉ ମିଳୁଚି କାଇଁ ଏଠି
ଏଠି ଆଉ କଣ ସହର ମାନଙ୍କରେ ଆଉ କଣ ମିଳିବ ଏତ ଧିରେ ଧିରେ ଘର ଘ ଘର ସବୁ ତିଆରି ହେଲା ଗଛ କାଟିଲେ ରାସ୍ତା ଘାଟ ହେଲା ଗଛ କାଟିଲେ ଧିରେ ଧିରେ ସବୁ ଗଛ କାଟିବା ଦ୍ଵାରା ବାୟୁମଣ୍ଡଳ ଦୂଷିତ ହେଲା ଦୂଷିତ ହେଇକି ଅ ଧିରେ ଧିରେ ଅମ୍ଲ ଜାନ ପରିମାଣ କମୁଛି ଅକ୍ସିଜେନ ପରିମାଣ କମ୍ ବଢୁଛି ଅଙ୍ଗାରକାମ୍ଳ ପରିମାଣ
ଯାହା କିଣିକି ଖାଇବ
ହଁ ସବୁ ତ କିଣା ସହରରେ ଆଉ ଗାଁ ର ସେଇ ସ୍ଵାଦିଷ୍ଟ ଖାଦ୍ୟ ଯୋଉ ଶାଗ ବାଡିରୁ ଟିକେ ଆଣିକି ଭାଜିଦେଲ ଖାଇଲ କିସ୍ଵାଦ
ଆଉ ସପିଙ୍ଗ କଣ କଲ
ସପିଙ୍ଗ କଣ ଏଇତ ସବୁ ଲୁଗାପଟା କିଣା ହେଇଥିଲା ସବୁ ଲୁଗାପଟା ଦେଲେ ଲୁଗା ସାୟା ବ୍ଲାଉଜ୍ ଆଉ ନାଇଁ ଏପାଳି ଆଉ ସପିଂ କିଛି କରିନି ଖରା ଛୁଟିରେ ଯୋଉ ଯାଇଥିଲି ସେତେବେଳେ ଯାହା ସପିଙ୍ଗ୍ କରୁଥିଲି ବହୁ ଜିନିଷ ହଁ ଶାଢ଼ୀ ଚୁଡ଼ି ଆଉ ସବୁ ଅଲଗା କସ୍ମେଟିକ୍ ଯାହା ଯେମିତି ସବୁ ଆଉ
ଘରେ ମଉସା ମାଉସୀ ତମ ଭାଇ ଭାଉଜ ପୁଅ ସମତେ ଭଲ ଅଛନ୍ତି
ହଁ ହଁ ସମସ୍ତେ ଭଲ ଅଛନ୍ତି ଏ ମାଙ୍କ ଦେହ ଟିକେ ଭଲ ରହୁନି। ତାଙ୍କ ହାତ ଟିକେ ଝିମି ଝିମି ମାରୁଛି ପାଦେ ହାତ ଯୋଉ ଗୋଟେ ହାତ ତିନି ଟା ଆଙ୍ଗୁଟି କିଛିବି କାମ କରୁନି ଆଉ ଭାଇ ପୁଅ ଟା ତ ଭାରି ଦୁଷ୍ଟ।
କି ଦେଖାଅମ।
ହଁ ହଁଁ ହଁ କହିଛି କହିଛି ମୁଁ କହିଲି ତମକୁ ଟିକେ ଫ୍ରି ହେଲେ କାମ ନ୍ଦ ସରିଗଲେ ତମେ ଆସିବ ଏଇଠି ଗୋଟେ ଦିନ ଦି ଦିନି ରହିବ। ତମ ଦେହ ଦେଖେଇକି ତମେ ଯିବ।
ଗୋଟେ ଦିନ୍ ରେ ହବନି ଯାହା ବୋଲେ ଦି ତିନି ଥର ନେଲେ
ହଁ ଆସନ୍ତୁ ଆସନ୍ତୁ ଦେଖିଆ ଥରେ ଥରେ ଯେତବେଳେ ସେ ଟାଇମ୍ ଦେବେ ସେ ଡକ୍ଟର। ତାଙ୍କୁ ଦେଖେଇକି ଟ୍ରିଟମେଣ୍ଟ କରିବାକୁ ପଡିବ ଆଉ କହୁଥିଲେ ଆସିଲା ବେଳକୁ। କଲେଜ୍ ଝିଅ। ଆଉ ଯାଉଛୁ ଭଲ ଡକ୍ଟର ବୁଝିକି ଟିକେ କହିବୁ ଯେ ମୁଁ ଯିବି ଡକ୍ଟରଙ୍କୁ ଦେ ଖେଇବି ଠିକ୍ ଅଛି ତମେ ଟିକେ ଘର କାମନ୍ଦ ସରିଯାଉ। ଏ ଆସିଛନ୍ତି ସବୁ କୁଣିଆ ଆଈର ଇଏ କାମ ପାଇଁ। କହିବେ ସବୁ ଯାଇସାରନ୍ତୁ ଟିକେ ଫ୍ରି ହେଇଗଲା ପରେ ତମେ ଯିବ ଆଉ। ଯେ ଯୋଉ ମୋ ଦିଅର କହିଲେ କହିଲେ ଭାଉଜ କହୁନ ସ୍ପଣ୍ଡେଇଟା ଏଟି ଯୋଗୁ ହାତର ଶିର ନର୍ଭସ୍ କିଛି ପ୍ରୋବ୍ଲେମ୍ ଥିବ ବେକ ଖାଲି ସାଇଜ୍ କରନ୍ତୁ। ବେକରେ ଏକ୍ସରସାଇଜ୍ କଲେ କାଲେ ଶିରର କିଛି ଆକ୍ଟିଭ ହେଇକି ଇଏହବ କମିବ।
ହଁ ସ୍ତ୍ରୀ ଲୋକଙ୍କର ପ୍ରାୟ ଦେଖିବ ସେଇ ଡାହାଣ ହାତଟା ହଉଚି।
ହଁ ମୋର ତ ଡାହାଣ ହାତ ଟା କଁ ମୋ କହୁଣୀଠୁ ଦରଜ ଏତେ ଯେ ମୁଁ ଗୋଟେ ଜିନିଷ ଟେକିଲା ବେଳକୁ ଲାଗୁଚି ଏତେ କମଜୋରି ଲାଗୁଚି ପୁରା ମାନେ ଭାରି ଭାରି ହୁଁ ହୁଁ ହଁ। ଉଁ ମୋର ବି ଡାହାଣ ହାତ।
ମାଉସୀଙ୍କର ବାକି ବାଁ ହାତଟା ନା କଣ?
ତାଙ୍କର ଉଁ ଉଁ ବାଁ ହାତ ଟା ମାନେ ମେହେସୁସ୍ କରିପାରୁନାହାନ୍ତି ତିନିଟା ଆଙ୍ଗୁଟି। କିନ୍ତୁ ଡାହାଣ ହାତ ଜିମ୍ ଜିମ୍ ମାରୁଚି, ଡାହାଣ ହାତ ଝିମ୍ଜି ମାରୁଚି ବାଁ ହାତର ତିନିଟା ଆଙ୍ଗୁଟି ସେ ବିଲକୁଲୁ ଫିଲ୍ କିଛି କରିପାରୁନାହାନ୍ତି। ଯେତେବେଳେ ଠାକୁରଙ୍କ ଘଣ୍ଟି ବଜେଇକି ପୂଜା କରିବେ ସେ କହିବେ ଝିଅ ମୋ ହାତ ଫିଲ୍ ହିଁ କରିପାରୁନି ତିନିଟା ଆଙ୍ଗୁଟି ବିଲକୁଲ୍ ଫିଲ୍ ହିଁ କରିପାରୁନି। ଅଁ। ଏଇଭଳିଆ କଣ କରିବା ଏବେ ତ ଧୀରେ ଧୀରେ ରୋଗ ବାଗ ପୁରା ବଢି ଚାଲିଚି। ଯୁଆଡେ ଦେଖିବ ସମସ୍ତଙ୍କର ଆଣ୍ଠୁ ଗ ଣ୍ଠି ନ୍ୟୁରୋ ପ୍ରୋବ୍ଲେମ୍ ଏସବୁ ଆଉ। କଣ କରିବା ଆଉ। ହୁଁ। ଆଉ ମଉସି ମଉସା ଭଲ?
ପଳଉଚ?
ହୁଁ ମାଉସୀ ମଉସା ଭଲ ଅଛନ୍ତି?
ହଁ ହଁ ସେ ଭଲ ଅଛନ୍ତି।
ଉଁ ହୁଁ। ଆଉ ଏବର୍ଷ ସାବିତ୍ରୀ କେମିତି କଟିଲା?
ହଁ ତମ ମାନେ ତ କେହି ନଥିଲ ଆଉ ଏକୁଟିଆ ଯାହା କଲି ଆଉ। ସବୁ ବର୍ଷତ ପଳଉଚ ଆଉ।
ହୁଁ ମନ୍ଦିର ଯାଇଥିଲୁ?
ହଁ ଏଇ ଘର ପାଖ ମନ୍ଦିର ଯାଇଥିଲି ଆଉ।
ଉ-ହୁଁ।
ସେଠି ତ ବହୁତ୍ ଭିଡ ଲାଇନ୍ ଲଗେଇ ଠିଆ ହ ପୂଜା କର।
ଉଁ-ହୁଁ।
ତମର ସିଆଡେ ଭିଡ ହୁଏ?
ହଁ ଭିଡ ହୁଏ ସବୁ ସ୍ତ୍ରୀ ଲୋକମାନେ ଏକାଠି ଗ୍ୟାଦରିଂ ହୁଅନ୍ତି ନନା ଆସିବେ ତାଙ୍କର ସବୁ ପୂଜାପାଠ କରିବେ ସମସ୍ତେ ଏକାଠି ପାଦୁକ ପାଇବେ। ତାପରେ ବ୍ରତ ପିନ୍ଧିବେ। ତାପରେ ଠାକୁରଙ୍କୁ ନନାଙ୍କୁ ପ୍ରଣାମ କରିକି ପ୍ରଣାମ କରିକି ସେଇଠୁ ଘରକୁ ଆସିବେ, ଘରକୁ ଆସ୍ ସିଲା ପରେ ଶଙ୍ଖା ସିନ୍ଦୁର ଚୁଡ଼ି ପିନ୍ଧିବେ ଶାଢୀ ପିନ୍ଧିବେ। ପିନ୍ଧି ସାରିଲା ପରେ ହେଠୁ ସ୍ଵାମୀ ଦେବତାଙ୍କୁ ପ୍ରଣାମ କରିକି ପୂଜା କରିବେ। ତାପରେ ହେଟୁ ଖାଉ କଣ ଶାଗୁ ଦାନା ବତୁରା ହେଇଥାଏ। ତାପରେ ସବୁ ଯେତେ ସବୁ ଫ୍ରୁଟସ୍ ପୂଜା ହେଇଥାଏ ଫଳ ସବୁ ପୂଜା ହେଇଥାଏ ସବୁ ଫଳ ଗୁଣ୍ଡୁଗୁଣ୍ଡ୍ କଟା ହୁଏ। ସେଥିରେ ଚିନି କ୍ଷୀର ଶାଗୁ ଏଁ ନଡିଆ କୋରା ଏସବୁ ଗୋଳେଇ ଗୋଳାକି ହେଟୁ ହଁ ଖିଆ ହୁଏ ସେଇଆକୁ ତ ଖିଆ ହୁଏ ଫଳ ଆଉ ଫଳ ଶାଗୁ ଆଉ।
ସେଇଟା ବି ଖାଇବା ତାର ଗୋଟେ ଅଲଗା ପକାର ଟେଷ୍ଟ୍।
ହଁ ଭଲ ଟେଷ୍ଟ୍ ଲାଗେ ତାପରେ ଦୁଇରେ ଆଁ ଅଁ ହେଲଦି ବି ପେଟ ଥଣ୍ଡା ଭଲ ଲାଗେ ଗୋଟେ ଦିନ ଫ ସେମତି କରିବେ। ଫ୍ରୁଟସ ଖାଇବା ଦେହର ସବୁ ବଡି ହିଟକ୍ସ ହେଇଯଏ ଯାହା ବି ଖାଇବା ଦେହର ପେଟର ସବୁ ଅଳିଆ ଆବର୍ଜନା ସବୁ ଡିଟକ୍ସ ହେଇଯାଏ ହୁଁ ହୁଁଉଁ। ହଁ ଅଁ।
ଆଉ ଆଉ କେବେ ଆସ ଯିବା ବୁଲାବୁଲି କରିବା ଆଉ ଟିକେ ଯିବା ଆଉ ଘର ପାଖେ ଯୋଉ ମଲ୍ ଟା ଛିଇ।
ହୁଁ ହୁଁ ହଁ ଯିବା।
ଝିଅର ତ ପରୀକ୍ଷା ସରିଯାଇଚି ଯିବା ଟିକେ ବୁଲିକି ଆସିଆ ଆଉ।
ହୁଁ ହୁଁ ହୁଁ କେବେ ଯିବା ସମୟ ହେଲେ ଏକାଠି ଯିବା। ହଁ ହଉ।
ହଁ ହଉ ଦିଦି ଆଉ କଁ
ସନ୍ଧ୍ୟା ପ୍ରାର୍ଥନା କେତେଟାଳୁକୁ?
ହଁ ସେଇ ଛଟା ପଚିଶ୍ ନା କଣ?
ସତେଇଶ୍ ସତେଇଶ୍ ହଁ ସରି ସତେଇଶ୍ ମୋର ମନ ନଥିଲା ସ
ନାଇଁ ପଚିଶ୍ ନା ଛଅଟା ପଚିଶ୍।
ଆର ମାସ ସତେଇଶ ଥିଲା କି?
ହଁ ତମେ ଅ ଭୁଲ୍ ଦେଖିଚ କ୍ୟାଲେଣ୍ଡର।
ଅ ହ ତାହେଲେ ଛଅଟା ପଚିଶ୍ ହେଇଥିବ ଆଉ। ହୁଁ ଛଅଟା ସତେଇଶି ରେ ଇଏକରୁଚି ଆଉ ହଁ। ହଁ ହଁ ହ।
ହଉ ଦିଦି ରଖୁଚି ନା ଆଉ କଁ କଇବ?
ହଉ ହଉ ହଉ ରହ ଆଁ ହଁ।